ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହୁଁ ହ୍ୟାଲୋ।
ହଁ।
କଣ କରୁଥିଲ କି? ତମ ନେଟୱାର୍କ ନାହିଁ କି ଏମିତି ସୁଭୁଛି? ଟିକେ ଖଣ ଖଣିଆ ଶୁବୁଥିବ ମୁଁ କହିବି ନେଟୱାର୍କ ନାହିଁ ବୋଲି।
ଯାଉଛି ଯାଉଛି ରୁହ ଟିକେ ଉପୁରୁ।
ହଁ, ଆସ।
ମୁଁ ଯାଉଛି ଉପରକୁ କବାଟ ଦେଇ କଥା ହେଇକି ଆସିବି ନା କେମିତି ଆସିବି? ହାଲୋ!
ହୁଁ।
କଣ କରୁଥିଲ କି, ମୁଁ ଏଇ ଏବେ ଗାଧେଇକି ଆସିଲି ତ।
ହୁଁ। ଆଉ ମୁଁ ତାହେ ଡିଷ୍ଟର୍ବ କରଦେଲି ଆଉ।
ନା, ନା, ମୁଁ ଗାଧେଇକି ଆସିଲିଣି କେତେବେଳୁ କିନ୍ତୁ ଏଇ ଗାଧେଇ ଟିକେ ଲଗେଇ ଏଇ ଯୋଉ ମୁଣ୍ଡ ଫୁଣ୍ଡ କୁଣ୍ଡୋଉଥିଲି।
କିଛି ଖାଇନ?
ହଁ, ମୁଁ ଖାଇକି ଗାଧେଇ ଯାଇଥିଲି, ଆଜି ଛୁଆମାନେ ଟିକେ ଗଲେ ସ୍କୁଲ ତାଙ୍କ ସହିତ ଭା ଭାତ ଖାଇ ଦେଇଥିଲି ଆଉ।
ଗାଧେଇକି ଖାଇବାକୁ ଯାଇଥିଲ, ନା ଖାଇକିନା ଗାଧେଇ ଯାଇଥିଲ, ଏ ଥଣ୍ଡା ଲାଗିବ ନା ନାଇଁ ଏମିତିରେ? ଗାଧେଇକି ପଳେଇ ଆସିଥାନ୍ତ ତାପର କଣ ହଁ, ଓଲଟା କାମଟା କରିଦେଲ ଗାଧଇକି ଆସିକି ଖାଇଥାନ୍ତ, ଗାଧଇକି ଆସିକି କିଏ ରହେକି ଖାଲି ପେଟରେ?
ଖାଇକି ଗଲେ ନା ସେଥିପାଇଁ ତାଙ୍କ ସହିତ ଖାଇଦେଲି ଆଉ, ସେମାନେ ସ୍କୁଲ ପଳେଇବେ ଏକା ଆଉ ଖାଇବା ପାଇଁ ଇଛା ହବନି ସେଥିପାଇଁ ମମି କହିଲେ କି, ଖାଇଦେ ତାଙ୍କ ସହିତ ତାପରେ ଗାଧଇ ଯିବୁ।
ଅଁ ହଁ। ପଖାଳ ଭାତ ଖାଇ ଦେଇଚ?
ହଁ।
ପଖାଳ ସାଙ୍ଗରେ କଣ ଦଳା ହେଇଥିଲା ନା ମାଛ ଫାଛ କଣ ଛଙ୍କା ହେଇଥିଲା?
ନା ଆଜି ମଟନ ଆଣିଛନ୍ତି, କଷା ଦି ଖଣ୍ଡ ବାହାର କରିଥିଲେ ଆମେ ସେଇଠି ଖାଇ ଦେଇଥିଲୁ।
ନାଇଁ, ଫ୍ୟାନ୍ ଟା ଚାଲୁଥିଲା ତ ସେଥିପାଇଁ ଶୁଭିଲାନି।
ଆାନିମା।
ଆଉ ତମେ କଣ କରୁଥିଲ?
ଏଇ ପୂଜା ଏଇନା ସରିଲା। ଉଁ ହୁଁ, ହଁ, ସରିଲାଣି।
ଆଉ କଣ ଖାଇଥିଲ?
ଏଇ ସା ଚା ସେଉ।
ଓହୋଃ, ଆଉ ରୋଷେଇ କଣ ହବ?
ହେଇନି ଦେଖିଆ।
ହୁଁ, ହୁଁ।
ହାଲୋ!
ତମ ଘରେ ସମସ୍ତେ କଣ କରୁଛନ୍ତି? କିଲେ
ହଁ ଆଣ୍ଟି ଏବେ ଘ ଏ ଯୋଉ ରୋଷେ ମୁଁ କହିଲି ଆଣ୍ଟି ଏବେ ରୋଷେ ଷେଇ କରୁଛନ୍ତି ମମି ଏବେ ଗାଧଉଛନ୍ତି। ଗାଧୋଇକି ଆଇଲେ ମମି ଏବେ ଗାଧୋଇ ଗଲେ।
ହୁଁ ହୁଁ ଆସିଲେ ସବୁ ମିଶିକି ଖାଇବ ଆଉ ନାଇଁ?
ହଁ ରୋଷେଇ ହବ ରୋଷେଇ ସାରିକି ଦାଦା ହରିକା ଖାଇଲେ ଆମେ ଦାଦା ମୁଁ ମା। ଛୁଆ ପିଲା ଥିଲେ। ଆମେ ସାଙ୍ଗ ହେଇ ଖାଉ। ସେମାନେ ତ ନାହାନ୍ତି ମା ମୁଁ ଦାଦା ଖାଇଦବୁ। ତାପରେ ଆଣ୍ଟି ଆଉ ମମି ଖାଆନ୍ତି।
ହୁଁ। ପାଗ ଆଜି କେମିତି କଣ ଦେଇଚି?
ଆଉ କାଲି କଣ ରୋଷେଇ କରିଥିଲ ରାତିରେ?
ଏଇ ଡାଲି, ଆଳୁ ଚକଟା। ଆଉ ରୁଟିି ହେଇଥିଲା ଭାତ ହେଇଥିଲା।
ମମି ହୋଇ କବା ଦେଇଛୁ ତଳେ। ଆଉ ବର୍ଷା ହେଇଥିଲା ନା ଆଜି ଆଉ?
ନାଇଁ ହେଇନି।
ହଁ ହଁ ଆଜି ଟିକେ ଟିକେ କଣ ଖରା ଆସିଲାନି ଆମଆଡେ।
ହୁଁ ସେଇଭଳିଆ ଅଛିତ ଇଆଡେ।
ହଁ ଉ ଆଉ ଏବେ କଣ ରୋଷେଇ କରିବ? ହ୍ୟାଲୋ।
ହୁଁ।
ଏବେ କଣ ରୋଷେଇ କରିବ?
ଏବେ ନା ଏ ମାଛ କିଣା ହେଇଚି। ଏରା କରାଯିବ ଚୁନା ମାଛ।
ଓହୋ।
ଦେହ ଭଲ ଅଛି ନା।
ହଁ ଭଲ ଅଛି।
ତୋ ମମିଙ୍କି ମୁଁ ଆମ ଗାଁରେ ବହୁତ ଥର ଦେଖିଛି ସେ ଯିବାରେ ତାଙ୍କ ଭଉଣୀ ଘଠିକି। ତମକୁ ବାହାଘରରେ ଦେଖିଥିଲି ତମେ ଗୋଟେ ଲେହେଙ୍ଗା ପିନ୍ଧିଥିଲ ନା କଣ?
ଲେହେଙ୍ଗା ନାଇଁ ତ।
ବାହାଘରକୁ ଯାଇଥିଲନା ଲେହେଙ୍ଗା ଟେ ନା କଣ ପିନ୍ଧିଥିଲ।
ନାଇଁ ତ।
ଲେହେଙ୍ଗା ଟେନା କଣ ଗୋଟେ ପିନ୍ଧିଥିଲ ଲମ୍ବା ଡ୍ରେସଟେ ଭଳିଆ।
ନାଇଁ ମୁଁ କିଛି ଲମ୍ବା ଡ୍ରେସ ତ ପିନ୍ଧିନଥିଲି। ମୁଁ ଖାଲି ଗୋଟେ ଓ ଯୋଉ ଜାମୁ କଲର ଡ୍ରେସଟେ ପିନ୍ଧିଥିଲି ପ୍ୟାଣ୍ଟ, ଓନି।
ହୁଁ ନହଲେ ସେ ବୋଧେ ଆଉ କିଏ ହେଇଥିବେ ତାଙ୍କର। ନାଁ ଗୋଟେ ଲେହେଙ୍ଗା ପିନ୍ଧିଥିଲା ଗୋଟେ କି କଲର ତ ମୋର ଏତେ ଖ୍ୟାସ କାଇଁ ମନେ ପଡ଼ୁନି, ଡେଙ୍ଗା ହେଇକି। ଡେଙ୍ଗା ହେଇକି ଆଉ ସଫା ହେଇ ଉଁ।
ମୁଁ କହିଲ ତମେ ତ ମ ହଁ
ନାଇଁ ନାଇଁ ମନ୍ଦିରକୁ କଣ ଯାଇନଥିଲୁ ସେଗୁରା ସଜହେଲା ଜଲ୍ଦି ସେତେବେଳେ ଯାଇଥିଲୁ ତା କତିକି। ଆଉ ଝିଅ ହେରା ସବୁ ସଜ କରିଦଉଥିଲେ ନା ସେଇଠି ଯାଇଥିଲୁ। ସେ ବିଦା ବାପାଙ୍କୁ ସେଠି ଥିଲୁ, ତାପରେ ପଳେଇ ଆସିଲୁ।
ଓ ହୁଁ।
ହୁଁ। ତ ମାମା ତ ପୁରା ଝିଅଳା ଦେଖାହୋଉଚନ୍ତି ଆଉ।
କଣ କହିଲେ?
ନା ମାମା ତ ବା ଝିଅ ଭଳିଆ ଦେଖା ଯାଉଚନ୍ତିି।
ହା-ହା-ହା
ଆ।
ହଉ।
ତମ ଭାଇ ତାନେ ବଡ ନାଇ ତମେ ସାନ।
ସାନ ଭାଇ ମୋ ସାନ ଛୋଟ ଭାଇ ମୁଁ ବଡ ହଁ ମୁଁ ବଡ।
ହଁ। ତେବେନ୍ ସେ କଁ ବାହାର ରହି କଣ ପଢୁଚନ୍ତି ତାନେ?
କଁ କହିଲ?
ଉମ୍ ବାହାର ରହି ସେ ପଢୁଛନ୍ତି କି?
କିଏ?
ତମ୍ ବାଇ।
ନାଇଁ ନାଇଁ ସେ ଯୋଉ ନାଇନ୍ କ୍ଲାସ୍ ପଢୁଛି ବା ଯାଉଚି ଯିବା ଆସିବା କରୁଚି ଘରୁ। ଓସ୍ତଗଳା ଆଁଚ?
ହଁ।
ସେଇଠିକି ଯାଉଚି ସାଇକଲ୍ ଏଠି ଆମ ପାଖ ନା।
ହୁଁ।
ତାପରେ ଦଶମ୍ ତାପରେ ଟେନ୍
ତମ ତମ ଗାଁରେ ନାହିଁ ନା ନା ତମ ଗାଁ ରେ ସ୍କୁଲ ନାହିଁ କି?
ଅଛି ଏଇଟ୍ ସାରି ଅଛି।
ଓ।
ନାଇଁ ଏଠି ତାଙ୍କର କେବେଠୁ ସଇଲାଣି।
ତାଙ୍କର ଫୁଅ ଝିଅ?
ଦାଦାଙ୍କର ଝିଅ ଝିଅ ବଡ଼ ପୁଅ ସାନ।
କେଡେ କେଡେ ଛୁଆରା?
ଝିଅ ଟା ନାଇନ୍ ଛୋଟ ଝିଅ ଟା ନାଇନ୍ କ୍ଲାସ୍ ପଉଛି ପୁଅଟା କେଜି ୱାନ୍।
ଓ। ତମ ବଡ ଫ୍ୟାମିଲି ନାଇଁ?
ହଁ ଆମ ସମସ୍ତଙ୍କଠୁ ବଡ।
ତମ ଜେଜେବାପା ଜେଜେମା ସମସ୍ତେ ଅଛନ୍ତି?
ଜେଜେମା ଅଛନ୍ତି ଜେଜେବା
ହଁ।
ତ କଁ କୋହୁଚି
ହଁ ସେ ଚୁନା ମାଛ ଅଣା ହେଇଛି ଯେ ଝିଅ ନା ସେ ସୋଇପଇଲା ଏଇନା ଜସ୍ଟ୍। ଯେ ଚୁନା ମାଛ ଅଣା ହେଇଛି ସେଇଟା ସବୁ ଛଙ୍କା ହେଇକି ଅଛି। ପଖାଳ ଖାଇବେ ଯିଏ ଖାଇବା କଥା ତାପରେ ଗରମ୍ ପାଇଁ ସେଟା ତରକାରୀ କରିଦବ।
ଓହୋ
କୂମ୍ପିର ଲଗା ପୁଣି ମାଛ ଆଣିଲୁ।
ପଖାଳ ତ ତମେ ଖାଇନ?
ପଖାଳ ମୁଁ ବେଳେ ବେଳେ ଖାଇଦିଏ ସବୁବେଳେ ଖାଏନି।
ହୁଁ।
ହଁ ସମସ୍ତେ କରୁଛନ୍ତି ନା ପଖାଳ ଖାଇବୁନୁ ଝିଅକୁ ଥଣ୍ଡା ହବ।
ହଁ।
ଉମ୍ ବେସି ଲେଟ୍ରେ ଗାଧାଏ ଶୀଘ୍ର ବି ଗାଧେ
ହୁଁ ସଖାଳୁ ସବୁଦିନ ଗାଦେଇ ପଡ।
ବେଳେ ବେଳେ ଯଦି ମାନେ ବାର ଥିବ ଧର ରାତିରେ ରୁଟି ଖାଇଥିବି ସକାଳୁ ଭୋକ ଲାଗି ତାହେଲେ ପଖାଳ ଭାତ ଖାଏ।
ହଁ ଭଲ।
ଆମେ ତ ସବୁଦିନି ପଖାଳ ଖାଇବୁ ଗାଧୁଆ ଏଇ ଯୋଉ ସରି ସକାଳେ ତାପରେ ଗରମ ଭାତ ହେଲେ ଖାଇବୁ ତାପରେ ପୁଣି ଚାରିଟା ବେଳେ ଯଦି ହବ ଖାଇବୁ ନହେଲେ ଏ ପି ପି କି ଚାଟ ଫଳ ଯାହା ବିଣାଇଥିବ ଖାଇ ଖୁଞ୍ଇି ରାତିି
ସକାଳୁ ତ ଯାହା ଜଳକିଆ ଖାଇଥିବ ଖାଇଥିବୁ ବ୍ରସ୍ କରି ତାପରେ ପୁଣି ଦଶଟା ସାଢେ ଦଶ ପଟାବେଳକୁ ଯାହାନ୍ତି ବି ପଖାଳ ପ ଖାଇବୁ ତାପରେ ସାଢ଼େ ବାରଟା ଗୋଟେ ବେଳକୁ ଗରମ ଭାତ ତାପରେ ଚାରିଟା ବେଳକୁ ଯାହା ବିି ଜଳି ଫକ ହେଇଥିବ ସେଟା ତାପରେ ରାତି ବେଳକୁ ରୁଟି କି ଭାତ ଏମିତି
ମାମା ଘରିକା ଯଦି ବାର ଥିବ ରୁଟି ଖାଉଥିବେ ନାଇଁ
ହୁଁ ନା ଯଦି ବାର ଥିବ ସମସ୍ତେ ରୁଟି।
ଯୁନ ବାର ନଥିବ
ଆ ତ ଗାଧେଇକି ପନ୍ଦର ପାରେ ପକେଇ ଦେନ ଥଣ୍ଡା ହବ।